ଆଣ୍ଟି ଶୁଭୁ
ହଁ ହଁ ହଁ ଝିଅ ଶୁଭୁଛି।
ଆଉ ଆଣ୍ଟି କଣ କରୁଥିଲେ?
ନାଇଁ ଏ-ଇ-ଇ-ଇ କରେଣ୍ଟ ପଳେଇଥିଲା ଯୋଉ ପବନ ଫବନ ହଉଥିଲା ଏବେ ଆସିଲା କରେଣ୍ଟ ମୁଁ ଏଇ ବାହାରେ ଟିକେ ବସିଥିଲି ଆଉ।
ଆଚ୍ଛା ହଉ ବର୍ଷା ହେଇଛି ଆଜି ଆପଣଙ୍କର?
ନା ବା ବର୍ଷା କୋଉଠି ବର୍ଷା ବର୍ଷା କିଛି ହେଇନି। କିନ୍ତୁ-ଉ-ଉ-ଉ ଏ ଯଉ କରେଣ୍ଟ ଟା କାଟି ଦେଇଥିଲେ ସେଥିପାଇଁ ଉ ଆମେ ସବୁ ବାହାରେ ବଇଥିଲୁ। ଆଉ-ଉ-ଉ ସନ୍ଧ୍ୟା ବେଳେ ତ ଜାଣିଥିବ ଛୁଆଙ୍କର ସବୁ ଖାଇବାକୁ ଦରକାର। ତ ସେଥିପାଇଁ-ଇ-ଇ-ଇ ହଁ ଉ-ଉ ମୋ ଝିଅ କଣ ବାହାରୁ-ଉ-ଉ ମ୍ୟାଗି ନେଇ ଆସିଥିଲା-ଆ କରିଦେଲା ସେ ତିନି ଚାରି ଜଣ ମିଶି ଖାଇଦେଲେ। ଆଉ ବାସନ ଫାସନ ପକେଇଥିଲେ ଯାହା ମୁଁ ଏଇନା ଉଠିକି ମାଜିଲି। ଆଉ ଏବେ ଟିକେ ଆଉଥରେ ଟିକେ ଚୁଡା-ଆ-ଆ କଦଳୀ ଖାଇଲି ଖାଇକି ମେଡିସି ସିନ ଖାଇବି ତ ହୁଁ ଖାଇକି-ଇ-ଇ-ଇ ଉ-ଉ-ଉ ଏଇ ବସିଛି ଆଉ ଲାଇନ ଟା ଆସିଲା ଭାବିଲି ଟିକେ କଲ୍ କରିଦିଏ କଥା ହେଇ ପାରିନଥିଲି ଭଲସେ ବୋଲି।
ଦେ ଆସରି ଆଣ୍ଟି ଏବେ ବି ମାନେ ଦେହ ଚୂଡ଼ା କଦଳୀ ଖାଇବେ?
ହଁ ବା ରାତିରେ ବି ଚୂଡ଼ା କଦଳୀ ଖାଇକି ହିଁ ଶୋଇବି।
ହଁ ଭଲ ହେଇଗଲେ ଭାତ ଖାଇବେ ତାପରେ ଆଉ।
ହଁ।
ଆଉ-ଉ-ଉ ରୋଷେଇ କଲେଣି ରାତିପାଇ?
ନାଁଇ-ଇ-ଇ-ଇ ଇ ରାତି ପାଇଁ ହେଇନି କଣ ସେ କହୁଥିଲେ ସେ ଝିଅଟା ଯେଉ କହୁଥିଲା ଅଣ୍ଡା ଭୁଜିଆ ଖାଇବ, ଆଉ ଇଏ ଗଲେ ଅଣ୍ଡା ଆଣିବେ। ଉ-ଉ ମ ମୋ ଝିଅ କହିଲା କି ନାଇଁ ମୁଁ ମା କରିଦେବି ତୁ ଶୋଇପଡ। ଆଉ ତାଙ୍କର ବି କଣ ମାଛ ତରକାରୀ ଥିଲା କହିଲେ ପଖାଳ ମାଛ ତରକାରୀ ଖାଇବେ, ଛୁଆ ଅଣ୍ଡା ଭୁଜିଆ କରି ଖାଇଦେବେ ରୁଟି କରିକି। ମୁଁ ଆଉ ରାତିରେ କିଛି କରିବିନି ମୁଁ ଶୋଇପଡ଼ିବି।
ହୁଁ। ଦେହଟା ଭଲ ହେଇଗଲେ ଯାହା କରିବେ ଆଉ। ଇଚ୍ଛା ନଥିବ ଦେହ ଖରାପ ଥିଲେ କାମ କରିବାକୁ
ନାଇଁ ବା ମୋ ଇଚ୍ଛାକୁ ତାପରେ ସେ ସେ କଣ କହିଲା କି ଇ-ଇ ସିଏ ତାଙ୍କର ଛୁଆ ମାନେ ଯେହେତୁ ମିଶି ଯାଇଛନ୍ତି ସିଏ ତାଙ୍କର ତ କିଛି ମାନେ ଇଏ ନାହିଁ। ସିଏ ତାଙ୍କର ନିଜେ ନିଜେ କରି ଖାଇଦେବେ ଏତେ କିଛି ଟେନସନ ନାହିଁ ଯେ। ହ୍ୟାଲୋ। ମୋ ଭଏସ୍ ଟା ତମକୁ ଆସୁଛି?
ମାଟି।
ହଁ ମୁଁ କହିଲି ଆଉ ଆଉ ତମେ କଣ କରୁଥିଲ?
ମୁଁ ଏବେ ଏଇ ହ୍ୟାଲୋ।
ହୁଁ ହୁଁ କୁହ ହଁ ହଁ ଶୁଭୁଛି ଶୁଭୁଛି।
ମୁଁ କଅ। ମୁଁ କହିଲି ବୋଉ ଟିକେ ବାପାଙ୍କ ପାଖରେ ଅଛି ଯୋଉ କହୁଥିଲି ଦେହ ଭଲ ନାହିଁ ତ ବାପାଙ୍କର। ମୁଁ ବି ଏଇନା ଭାତ ବସେଇ ଦେଇଛି ଆଉ।
ହୁଁ ହୁଁ ତମେ ରୋଷେଇ କରୁଚ ନା?
ହଁ ଆଜି ମୁଁ ରୋଷେଇ କରିୁଛି।
ଅଁ ହଁ ଭ ଭଲ ଆଉ ଯାହା ହଉ ରୋଷେଇ ବାସ କଲାଣି। ଆଉ ଟିକେ ସାହାଯ୍ୟ ହେଇଯିବ ଆଉ। ହୁଁ ଆଉ ମାନେ ରାତିରେ ଭାତ ସହିତ କଣ?
ଭାତ ସହିତ ସୋୟାବିନ୍ ତରକାରୀ।
ହଁ ମୋ ଝିଅ ବି କହୁଥିଲା ସୋୟାବିନ୍ ସକାଳେ କରିଥିଲା ଥୁଆ ହେଇଚି। ସିଏ ତାର ତ ଅଣ୍ଡା ଖାଏନି। ସିଏ ତାର ଆଇଁଷ ଖାଏନି ତ ସିଏ ତାର ସୋୟାବିନ୍ ଖାଇବ। ବାକି ସମସ୍ତେ ତାଙ୍କର ଅଣ୍ଡା ଭୁଜିଆ କରି ଖାଇବେ ଆଉ ସୋୟାବନ୍ ଟା ବି ଦେହ ପାଇଁ ଭଲ ଯେ ସୋୟା ବିନ ରେ ଅଧିକ ମାନେ ଭଲ ଅଛି ମାନେ ଅଣ୍ଡା ଅପେକ୍ଷା ସୋୟାବନ୍ ଟା ବେଶୀ ଭଲ ଦେହ ପାଇଁ।
ହୁଁ ଆମେ ଆମିଷ ଖାଉନୁ ନା ତ ସୋୟାବିିନ ହ ପ୍ରୋଟିନ୍ ପାଉଛୁ।
ହଁ ବା ନ ଖାଇଲେ ବା ମୋର ବା ଚୁଟି ଝଡି ଏଇ ମଝିରେ ଚୁଟି ଝଡିବା ଆରମ୍ଭ ହେଇଯାଇଥିଲା ପୁରା।
ହଁ ମୋର ବି ସେଇ ଆଇରନ୍ ମାନେ କମ ଥିଲା ଯେ ଅଣ୍ଟା ଫଣ୍ଟା ପୁରା ଅ ଜୋରରେ ବିନ୍ଧିକି ତାପରେ ଡକ୍ଟରକୁ ଦେଖେଇକି ଇଞ୍ଜେକ୍ସନ୍ ନେଲା ପରେ ଚୁଟି ବି ଉପୁଡି ଯାଉଛି ଏମତି ସବୁ ଭିଟାମିନ୍ କି ଆଇରନ୍ ଆ ସବୁ ଏମତି ହଉଛି ଆଉ। କମ ହେଲେ
ଏଇ ମାଛ ମାଂସ ନ ଖାଇବା ମାନେ ଏ ତମେ ଅଲଗା ସବୁ ଜିନିଷ ଯାହା ବି ହେଲେ ଟିକେ ବହୁତରେ ଖାଇବାକୁ ପଡିବ ବୋଲି ଝିଅ ନହେଲେ ହବନି ମୁଁ ବା ଖାଉନଥିଲି ବୋଲି ମାନେ ମୁଁ ଆଇଁଷ ଖାଏ। ମୋ ଝିଅ ଖାଏନି ମୁଁ ଖାଏ କିନ୍ତୁ ଆଇଁଷ। ମୁଁ ଖାଏ କିନ୍ତୁ ଏଆ ଖାଇକି ବି ମୋର କଣ ବଡ଼ିରେ ସବୁ ଶଟେଜ୍ ହଉଥିଲା କି କଣ ଅଁ ଏ ସ ଚୁଟି ଝଡିଲା ତା ପରେ ଗୋଟେ ଜାଗାରୁ ପୁରା ଝଡି ଯାଇଥିଲା ବ୍ଲଡ଼ ଟେଷ୍ଟ କରେଇଲି ସେଥିରେ ସବୁ ଠିକ୍ ଆସିଲା ଏଁ ଭି ଭିଟାମିନ୍ ଡି ଟିକେ କମ୍ ଆସିଲା। ଉଁ ତାପରେ ସିଏ ସେଉଠୁ ଗୋଟେ କଣ ଦେଲେ ଲଗେଇବାକୁ ଆଉ ଇଞ୍ଜେକ୍ସନ୍ ଦେଲେ ଯାହା ମୋତେ ଆଉ କିଛି ଖାଇବା ପାଇଁଁ ଔଷଧ ଦେଲେନି କିନ୍ତୁ।
ତ ତାଙ୍କର ସବୁ ହଁ ହଁ ଆଉ ଜଣେ ଦିଦି ଥିଲେ ଯେ ମୋର ବଡ ଦିଦି। ସେ କୁହନ୍ତି ଏଇଟା ଯଦି ଖାଉନୁ ତାହେଲେ ରାଶି ଆଉ ଇଏ ସବୁ ଆ ଖାଇବୁ ଆଉ। ସିଏ ମତେ ସବୁବେଳେ କୁହନ୍ତି ରାଶି ଗାଜର ବିଟ ଏଗୁଡା ଖାଇବାକୁ।
ହଁ ହଁ ମୁଁ ଗାଜର ବିଟ୍ ଉଁ ଖାଏ। ଉଁ ଏଇ ରା ଶୀ ଟା କେମିତି ଖାଇବି? ଉଁ ହୁଁ ରାଶି କଳା ରାଶି କି ଧଳା ରାଶି ଦିଟା ପ୍ରକାର ରାଶି ନା ଉଁ ମିଳେ। ତ କୋଉ ରାଶିଟା-ଆଁ ଖାଇବି ମୁଁ ବି ଜାଣିନି? କଣ ବୋଧେ, କଳା ରାଶି ଟାକୁ ଗ୍ରାଇଣ୍ଡିଙ୍ଗ୍ କରିକି, ମୁଁ ଗୋଟେ ଦେଖ୍ ଖିଥିଲି ଏଇ ମାନେ ଭିଡ଼ିଓ ଦେଖିଥିଲି, ଫୋନ୍ ନେ କଳାରାଶି ଟାକୁ ଗ୍ରାଇଣ୍ଡିଙ୍ଗ୍ କରିକି, ତା ଦେହରେ ମହୁ ମିଶେଇକି ଖାଉଥିଲେ। ହ୍ୟାଲୋ। ମୋ କଥା ଶୁଭୁନି କି?
ଆଣ୍ଟି ମକି
ହଁ, ହଁ ଏବେ ଶୁଭିଲା। ଶୁଭୁ ନଥିଲା କଟି ଯାଇଥିଲା।
ଓହୋ! ମୁଁ କହିଲି କି ଆଣ୍ଟି ଯୋଉ ରାଶିଗୁଡା ଧୋଇଦେବେ, ତା'ପରେ ଟିକେ ଖାଇବେ ଆଉ। ପାଣିରେ ଧୋଇଦେବେ ଆଉ। କଳା ରାଶି ଅପେକ୍ଷା
କଳା ରାଶି ଅପେକ୍ଷା, ହ୍ୟାଲୋ! ହ୍ୟାଲୋ। ହ୍ୟାଲୋଁ। ତମର ନେଟ୍ ୱାର୍କ ନାହିଁ କି?
ଆଣ୍ଟି ମଉଛି।
ହଁ, ଏବେ ଶୁଭୁଛି। କୁହ, କୁହ।
ଓହୋ! ଆଣ୍ଟି କହୁଥିଲି କି ଧଳା ରାଶି ଅପେକ୍ଷା କଳା ରାଶିଟା ଭଲ। ଆଉ ମୁଁ ଖାଇଲା ବଳେ ଏମିତି ଧୋଇ ଦେଇକି, ସେମିତି ଖାଇଦିଏ ଆଉ।
ହଁ। ଲଡୁ ଗୋଟେ କରନ୍ତି ଖାଇଛ?
ହଁ। ରାଶି ଲଡୁ ଅ-ଅପେକ୍ଷା କଞ୍ଚା ରାଶି ଟା ଖାଇବା ଟିକେ ବେଶୀ ଭଲ ତ।
ରାଶି ଲଡ଼ୁଟା ଭଲ ନା! ହ୍ୟାଲୋ।
ହଁ ଦିଦି।
ତୁନି। ଦିଦି ନୁହଁ ମୁଁ ଆଣ୍ଟି, ତମେ ଦିଦି ଦିଦି କାହିଁ କହୁଛ ମତେ?
ଆଜ୍ଞା, ଆଣ୍ଟି ଏଇଠି ଜଣେ ଦିଦି ଅ ଅଛନ୍ତି ତ, ଦିଦିକୁ ଡାକିଲା ଠୁ ଆଣ୍ଟି ହେଇଗଲା ଆଉ। ସରି ଦିଦି ହେଇଗଲା ଆଉ।
ଅ ହଁ। ଆଉଁ।
ଆଣ୍ଟି ଭୁଲ୍ ଲେ କହିଦେଲି।
ହଉ, ହଉ, ମୁଁ କହୁଥିଲି କି ଆଉ, ଯୋଉ ରାଶି ଲଡ଼ୁ ଟାଁ ହଁ, ଉମ୍ ଖାଇଛ ତ, ରାଶି ଲଡୁରେ ମତେ ଭଲ ଲାଗେନି ଏତେ। ମୁଁ, କିନ୍ତୁ ଦେଖିଥିଲି ରାଶିକୁୁ କଣ ଗ୍ରାଇଣ୍ଡିଙ୍ଗ୍ କରିକି ଖାଆନ୍ତି। ଆଉ ଏବେ ତ କଣ ଧଳା ରାଶି ଧଳା ରାଶି ଟା ଖାଇ ହେଇଯାଏ। କିନ୍ତୁ କଳା ରାଶି ଟା ଟିକେ ପିତା ପିତା ଲାଗେନି କି?
ହଁ।
ଆଉ ତମେ କେମିତି କଣ ଖାଅ? ସିଧା ସିଧା ଖାଇଦିଅ?
ହଁ, ଖାଲି ଧୋଇକି କଳାରାଶି ଟା ସେମିତି ଖାଇବେ। ସେଇଟା ହିଁ ସେ କଳାରାଶି ଟା ହିଁ ଭଲ, ମାନେ ଦେହ ପାଇଁ। ଧଳା ରାଶି ଅପେକ୍ଷା ସେଇଟା ବେଶୀ ଭଲ କାମ କରେ।
ହଁ, ହିଁ ଧଳା ରାଶି ଟା ବେଶୀ ପଇସା।
ହୁଁ, ହୁଁ ହେଇଡା ମାନେ ଚୋପାଟା ଛଡା ହେଇକି ଦିଆ ହୁଏତ ସେଇଥିଯୋଗୁଁ।
ହଁ, ଥରେ କଳାରାଶି ଟା, ଆଣିକି ଖାଇଲେ ହଅନ୍ତା ନା? ହଁ ସେ ଏଥିରେ ଆଇରନ୍ ଅଛି ନା!
ହୁଁ।
ତୁ ଆଉ ଗୋଟେ କଣ ଆଇରନ ପାଇଁ କହିଥିଲେ ପାଳଙ୍ଗ ଶାଗ ଖାଇବାକୁ। ସେଇଟା ତ ସବୁବେଳେ ମିଳେନି। ଏବେ ହଁ ଶୀତ ଦିନେ ମିଳେ ଏବେ ତ ମିଳିବନି। ଖରାଦିନେ ତ ପରିବା ପତ୍ର ପ୍ରାୟ ମିଳୁନି ଆଉ। ସେ ରାଶି କେ ତେ ପଇସା ପଡ଼ିବ ଜାଣିଚ କି?
କଣ କହୁଛନ୍ତି ଆଣ୍ଟି।
ମୁଁ କହିଲି ରାଶିଟା କେତେ ପଇସା ପଡ଼ିବ ଜାଣିଚ କି?
ହଁ ରାଶି ଟା ଏଇ ଅଁ ଗୋଟେ କିଲୋକୁ ପଚାଶ ନା ଷାଠିଏ ଟଙ୍କା ନିଏ।
ମାତ୍ର। ହଉ ଆଉ ମୁଁ କୋଉଠି ମିଳିବ ହାଟରେ ନହେଲେ ପୁଟୁଳି ବଣିଆ ଦୋକାନରେ ବୋଧେ ମିଳିଯିବ ନା।
ହଁ ଧଳା ରାଶିଟା ଏତିିକି ଟଙ୍କାରେ ମିଳିଯାଏ କଳା ରାଶିଟା ଟିକେ ଅଧିକ ପଇସା।
ଉଁ ହୁଁ। ମୁଁ ମଝିରେ ଥରେ ଧଳା ରାଶି ଆଣିଥିଲି ମୋର ଦି କିଲୋକୁ ତିନିଶହ ଟଙ୍କା ପଡ଼ିି ଥିଲା ନା କଣ ମୋର ଯାହା ମନେ ଅଛି। କଁ ହେଇଥିବ ଆଉ ତାର ରେଟ୍ ଆଉ। ଅ ତମର ବୋଧେ ସିଆଡ଼େ କମ୍ ପଇସା ଟିକେ ସବୁଆଡ଼େ ବି ଅଲଗା ଅଲଗା ପଇସା ନା ମାନେ ଯୋଉ ଜିନିଷଟା ଯୋଉ ଠି ଆରାମସେ ମିଳିଯାଉଚି। ସେଇଟା କମ ପଇସା ସେଠି ଆଉ ଏଠି ଯଦି ମାନେ ଆରାମରେ ନ ମିଳିବ ତ ଅଧିକା ପଇସା ନବ ଆଉ।
ମୁଁ କଣ କହିଲି ଆଣ୍ଟି। ଗାଁ ରୁ ଆଣିଥିଲି ହାରିତ ମାର୍କେଟ ରେ ସ ବହୁତ ପଇସା ନେଇଯାଉଛନ୍ତି।
ତାହେଲେ ଭଲ ଆଉ ହୁଁ ଆମେ ଏଇ ଗାଁ ରେ ହିଁ ଅଛୁ ଯେ ମୁଁ କହିଲେ ମୋ ପୁଅ ଯାଇ ହାଟରୁ ବୁଝି ଆସନ୍ତା।
ହୁଁ ହୁଁ। ହଉ ଆ
କଣ କହୁନି ଯାଉଛି ଆଉ କଣ କହିବି ଆଉ।
ଅଉ ଆଣ୍ଟି।
ହାଲୋ ଖୁଚି।